ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଜ୍ଞା।
ଆପଣଙ୍କ ଘରେ ନାଇଁ ଏଇନେ ଖାଇକି ବସିଥିଲି।
ଆଜ୍ଞା ଆଜ୍ଞା ଆଉ ଆଜି ଆପଣ ହଁ ମୁଁ ବି ଆଜ୍ଞା ଖାଇକି ବସିଛି ଆଜ୍ଞା ଆଉ। ଆଉ ଆଜି ଆପଣଙ୍କର ଦି ଦିନଟା ଆଜ୍ଞା।
ଅ ଆପଣଙ୍କ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ଆଜ୍ଞା ଭଲ ଅଛନ୍ତି ଖାଇସାରିଲେଣି ସମସ୍ତେ ବସିଛନ୍ତି। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ଆଜ୍ଞା?
ହଁ ଭଲ ଅଛନ୍ତି ସମସ୍ତେ।
ଆଜ୍ଞା ଆଜ୍ଞା ଆଉ ଖାଇସାରିଲେଣିି ଆଜ୍ଞା।
ହଁ।
ଆଜ୍ଞା ରାତିରେ କଣ ଖାଇବାକୁ ଭଲ ପାଆନ୍ତି?
ଅ ରୁଟି ଆଉ ଯୋଉ ଶାଗ।
ଆଜ୍ଞା ଆଜ୍ଞା ଆଉ ଆମିଷ ପସନ୍ଦ କରନ୍ତି ନା ନିରାମିଷ?
ମୁଁ ନିରାମିଷ।
ଆଜ୍ଞା ଆଜ୍ଞା ଆଉ ଘରେ ସମସ୍ତେ କଣ ପସନ୍ଦ କରନ୍ତି ଆମିଷ ନା ନିରାମିଷ?
ଅ ସମସ୍ତେ ନିରାମିଷ ପସନ୍ଦ କରନ୍ତି କିଏ ବି ସେମିତି। ତ ଆମିଷ ପତି ରୁଚି ରଖନ୍ତିନି।
ଆଜ୍ଞା କଣ ପାଇଁ?
ଅଁନ ଆମ ଘରେ ସମସ୍ତେ ଯୋଉ ପରମାତ୍ମା ଭଗବାନଙ୍କୁ ବେଶୀ ମାନନ୍ତି।
ଆଜ୍ଞା।
ଆଉ ସେମିତି ସମସ୍ତେ ଯେଉଁ ପଶୁପକ୍ଷୀକୁ ବେଶୀ। ପ୍ରେମ କରନ୍ତି।
ଆଜ୍ଞା ଆଜ୍ଞା।
ଆପଣ କେ ଆପଣ କେମିତି ଆମିଷ କି ନିରାମିଷ?
ହଁ ନାଇଁ ମୁଁ ବି ଟିକେ ନିରାମିଷ ହିଁ ଖାଏ ଆମିଷ ଟିକେ ପସନ୍ଦ କରେନି। ଭଲ ଲାଗେନି ଟିକେ ଆମିଷ ଖାଇଲେ ନିରାମିଷ ଖାଇଲେ ଟିକେ ସନ୍ତୁଷ୍ଟି ଲାଗେ। ଆମିଷ ଖାଇଲେ ଟିକେ ଏତେ ଭଲ ଲାଗେନି ଟିକେ ଭାରି ଭାରି ଲାଗେ ଆମିଷ ଟିକେ କମ ଖାଏ।
ହଉ।
ଆଉ ଆଜି ଆପଣଙ୍କର ଦିନ ଟା କେମିତି କଟିଲା?
ଠିକି କଟିଲା। ଆଉ ତ ହେମିତି କିଛୁ ଆଜି କାମ ଥିଲାନି ମୋର।
ଆଜ୍ଞା।
ସେମିତିକା ଛୋଟ ମୋଟ କାମ ଥିଲା ସବୁ କରିଗି। ଶାନ୍ତିରେ କଟିଲା।
ଆଜ୍ଞା ଆଜ୍ଞା। ଆଉ କଣ ଆଜ୍ଞା କହ। ହଁ ଆଜ୍ଞା ମୋ ଦିନଟା ତ ଭଲ ଗଲା ସକାଳୁ ଆଜି ଉଠିଲି। ଉଠିକି ନିତ୍ୟ କର୍ମ ସାରିକି ଛୋଟ ମୋଟ କାମ ଥିଲା। ତାକୁ ସାରିକି ପୁଣି ବେଳାରେ ଆ ମଧ୍ୟାହନ ଭୋଜନ ସାରି। ଟିକେ ବିଶ୍ରାମ କରି ପୁଣି ଆଉଥରେ ଗଲୁ କାମରେ। କୋଡିଏ ତିରିଶ କିଲୋମିଟର ଭିତରେ ଟିକେ କାମ ଥିଲା ତାକୁ ସବୁ ସାରିଲୁ। ସାରିକି ଆସିକି ଆଜ୍ଞା କୁହନ୍ତୁ ଆଜ୍ଞା।
ଆପଣଙ୍କ ପଟରେ ପାଣିପାଗ କେମିତି ଅଛି ଆଜିର?
ହଁ ଆଜ୍ଞା ଆଜି ତ ଟିକେ ପାଣିପାଗ ଭଲ ଅଛି। ସବୁଦିନେ ଏଠି ଗ୍ରୀଷ୍ମ ପ୍ରଭାବଟା ବୋହୁତ୍ ରୁହେ। ଆଜି ସନ୍ଧ୍ୟା ସମୟରେ ଟିକେ ବର୍ଷା ଆଜି ହେଇଛି ତ ପାଗରେ ଟିକେ ପରିବର୍ତ୍ତନ ରହିଛି। ଆଉ ଥଣ୍ଡା ଲାଗୁଛି ଆଜି ଟିକେ। ଆପଣଙ୍କ ସେପଟେ ଆଜି ବର୍ଷା ହେଇଥିଲା ଆଜ୍ଞା?
ହଁ ଟିକେ ଟିକେ ବର୍ଷା ହେଇଥିଲା।
ଆଜ୍ଞା।
ସକାଲେ ସକାଲୁ ତ ଖରା ହେଇଥିଲା। ପ୍ରଚଣ୍ଡ ଖରା ହେଇଥିଲା। ଏ ସନ୍ଧ୍ୟାରେ ଟିକେ ଟିକେ ବର୍ଷା ହେଲା ଆଉ।
ଆଜ୍ଞା ଆଜ୍ଞା। ପାଣିପାଗ ଗୋଟେ ଏବେ ଟିକେ ଭଲ ଲାଗୁଛି ଆଜ୍ଞା।
ହଁ।
ଆଜ୍ଞା ଆଜ୍ଞା। ହଁ ଆମ ପଟେ ବି ଟିକେ ଭଲ ଲାଗୁଚେ ଆଜି। ହୁଁ।
ହଁ।
ଗ୍ରୀଷ୍ମ ପ୍ରଭାବ ଟିକେ କମ ଅଛି। ଦିନ ବେଳା କଣ ହଉଛି କି, ବୋହୁତ୍ ଗରମ ହଉଛି ଗୁଳିମୁଳି ବୋହୁତ୍ ରହୁଛି। ଖରା ପାଇଁ। ଉଁ ଆପଣ କଣ ଭାବୁଛନ୍ତି କଣ ହେଇଥିବ ଏଆର କାରଣ ଏତେ ଗରମ ହଉଛି ଯୋଉ?
ଆଜ୍ଞା ଦେଖୁଥିବେ ଆଜିକାଲି ଯୋଉ ବାୟୁ ପ୍ରଦୂଷଣ ବେଶୀ ହେଉଛି। ଗଛ, ଗଛ ଗୁଡ଼ା ବେଶୀ କଟା ହେଉଛି।
ଆଜ୍ଞା।
ଆଉ ବେଶୀ ଯେମିତିକି ଏବେ ଲୋକ ସମସ୍ତେ ଏସିି ବ୍ୟବହାର କରିବାକୁ ଲାଗିଛନ୍ତି ସମସ୍ତେ। ଯୋଉ ଏସିି ବ୍ୟବହାର କରିବା ପାଇଁ ଚାହୁଁଛନ୍ତି।
ଆଜ୍ଞା।
ଆଉ ଯେମିତିକି, ଏ ଯୋଉ ଯାନ ଗୁଡା ଚାଲୁଛି ଯୋଉ, ପେଟ୍ରୋଲ୍ ରେ ଯୋଉ ଯାନ ଗୁଡା ଚାଲୁଛି ସେଇ, ସେଇଥିପାଇଁ ବି ବେଶୀ ପ୍ରଦୂଷଣ ହେଉଛି।
ଆଜ୍ଞା ଆଜ୍ଞା। ଆପଣ ସେପଟେ ଜଙ୍ଗ- ଜଙ୍ଗଲ କ୍ଷୟ ହଉଛି ଆଜ୍ଞା ସେପଟେ?
ଜଙ୍ଗଲ ରକ୍ଷ ହୋଉଛି କିନ୍ତୁ ଯେତେ ହେଇବାର କଥା ସେତେ ହେଇପାରୁନି।
ହୁଁ ହୁଁ ହୁଁ। ନୂତନ ଜଙ୍ଗଲ କିଛି ସୃଷ୍ଟି କରୁଛନ୍ତି?
ଅ, ଅ ଯୋଉ ଆ
ଯେମିତି କି ବୃକ୍ଷରୋପଣ କାର୍ଯ୍ୟକ୍ରମ ସେମିତି କିଛି ହୋଉଛି କିଛି ଆପଣଙ୍କ ପଟେ?
ବୃକ୍ଷରୋପଣ କାର୍ଯ୍ୟ ହଉଛି କିନ୍ତୁ ଅ ଯେ ବୃକ୍ଷରୋପଣ ସରିଲା ପରେ ଅ ଯୋଉ ଅଧିକାରୀ ଅଛନ୍ତି, ଯୋଉ ପ୍ରଶାସନ ଅଛି ସେ ଅ ସେତେ ବେଶୀ ଧ୍ୟାନ ଦଉନି। ଦଉନାହାନ୍ତି। ଗଛ ମରିଲା ଝିଇଁଲା କଣ ପାଇଁ କଣ ହେଲା ସେ ସେଥିର କିଏ ଆଉ ଖୋର୍ଚ୍ଚ ଖବର ନାହିଁ।
ଆଜ୍ଞା ଆଜ୍ଞା।
ଆମେ ଖାଲି ସେ ନାମ ପାଇଁ ଗୋଟେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଉଛି।
ଆଜ୍ଞା ଆଜ୍ଞା। ହୁଁ ହୁଁ। ଆଉ ନାଇଁ ଆକ୍ଚୁଆଲି ମୁଁ ବି ଆପଣଙ୍କ କଥାରେ ଏ ଏକମତ ହଉଛି। ଯେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତ ହୋଉଛି ଆଉ କିନ୍ତୁ ତାର ଯୋଉ ରକ୍ଷଣ, ବକ୍ଷଣ କାର୍ଯ୍ୟକ୍ରମ ଟା ଟିକେ ଠିକ୍ ରେ
ହେଇପାରୁନି ଆଉ। ମୁଁ ବି ସେଇଟା ମାନେ।
ମୁଁ ବି ସେ ଜିନିଷକୁ, ଉଁ ଆପଣଙ୍କ ସହିତ ଏକମତ ହେବି। ସେ ରକ୍ଷଣା ବକ୍ଷଣା କାର୍ଯ୍ୟକ୍ରମ ଟା ଟିକେ ଠିକ୍ ଭାବରେ ହଉ ହୋଉନି। କିନ୍ତୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମସ୍ତେ କରୁଛନ୍ତି। ଆ ମାନେ ବ୍ୟକ୍ତିଗତ ଠୁ ଆରମ୍ଭ କରିକି ସଂସ୍ ସ୍ତା ଗାଥ ଠୁ ଆରମ୍ଭ କରିକି, ଆନୁଷ୍ଠାନିକ ସରକାରୀଙ୍କ ତରଫରୁ ବି ବହୁତ ଗୁଡେ କାର୍ଯ୍ୟକ୍ରମ ହଉଛି କିନ୍ତୁ ଉ ତାର ଯୋଉ ରକ୍ଷଣ ବକ୍ଷଣ କାର୍ଯ୍ୟକ୍ରମ ଟା ସେଇଟା ଟିକେ କମ ମାତ୍ରରେ ହଉଛି ଆଉ।
ହଁ।
ଆଜ୍ଞା।
ଆଉ ଏବେ ଯେମିତି କି ଲୋକ ସଂଖ୍ୟା ବଢି ଗଲେଣି। ସମସ୍ତଙ୍କ ପାଇଁ ରହିବା ପାଇଁ ଜାଗା ଦରକାର। ସେଥିପାଇଁ ବେଶୀ ଜଙ୍ଗଲ ସଫା କରିବାକୁ ପଡୁଛି। ଏବେ ଆମ ଯୋଉ ଚାଷ ଜମି ଗୁଡା ବି ସବୁ ନଷ୍ଟ ହଉଛି ଘର ବନେଇବା ପାଇଁ।
ଆଜ୍ଞା। ହଁ ସେଇ ସବୁ କାରଣ ଯୋଗୁରୁ ବି ଗ୍ରୀଷ୍ମର ପ୍ରଭାବ ଟା ବହୁତ ରହୁଛି। ଦେଖାଯାଉ ଆଗକୁ କେମିତି ତାର ସମାଧାନ ହେଇପାରିବ। ଅଧିକା ରୁ ଅଧିକା କିଭଳି ଭାବରେ ବୃକ୍ଷରୋପଣ ହେଇପାରିବ। ସେଇ ସବୁ ବିଷୟରେ ଟିକେ ସମସ୍ତେ ମିଳିମିଶି କି ଧ୍ୟାନ ଦେଲେ। ଏସବୁ ଜିନିଷଟା ସୁଚାର ରୂପେ ହୋଇପାରିବ ଆଉ। ଆଉ କୁଆଡେ ବୁଲାବୁଲି କରି ଯାଇନାହାନ୍ତି ଆଜ୍ଞା।
ନା ଆଜି ଯାଇନି।
ଆଜ୍ଞା ଆଜ୍ଞା ସକାଳୁ ଯାଆନ୍ତି ପ୍ରାତ ସକାଳୁ ପ୍ରାତଃ ଭ୍ରମଣ କରନ୍ତି।
ହଁ କରେ ମୁଁ ନିତିଦିନ ଘଣ୍ଟେ ରୁ ଦେଢ଼ ଘଣ୍ଟା ଯାଏ ମୁଁ ଯାଏ।
ଆଜ୍ଞା ପ୍ରାତ ଭ୍ରମଣ କରୁଛନ୍ତି। ଆଜ୍ଞା ଆଜ୍ଞା ଆଉ ସନ୍ଧ୍ୟା କାଳରେ।
ସନ୍ଧ୍ୟା କାଳରେ ଯେମିତିକି ବି ମୁଁ ଯାଏ ବ୍ୟାଡ଼ମିଣ୍ଟନ ଖେଳିବା ପାଇଁ ଟିକେ ସୁସ୍ଥ ରହିବା ପାଇଁ। ଆଉ ମୋ ବ୍ୟାଡ଼ମିଣ୍ଟନ ଖେଳିବାରେ ମୁଁ ବେଶୀ ରୁଚି ବି ଅଛି।
ଆଜ୍ଞା।
ଆପଣଙ୍କ ଏମିତି କିଛୁ ଖେଳନ୍ତି କି ଏମତି ଯେମିତି କି ଖେଳ ଖେଳକୁଦ କିଛି କରନ୍ତି।
ନାଇଁ ମୁଁ ଖେଳ କୁଦ ତ ନାହିଁ ମୋର ଟିକେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଚି ଟିକେ ପ୍ରବଳ ମାନେ ବେଶୀ ଭଲ ଲାଗେ ଯେମିତି କିି ଗୀତ ଗାଇବା ହେଲା ଗୀତ ଶୁଣିବା ହେଲା। ଏସବୁ ଜିନିଷ ମୋତେ ଟିକେ ବହୁତ ଭଲ ଲାଗେ ଆଉ।
କେମିତିକା ଗୀତ ଶୁଣନ୍ତି କି ଆପଣ?
ମୁଁ ଭଜନ ଶୁଣେ ତାପରେ ଆମର କ୍ଲାସିକାଲ ଗୀତ ବି ଟିକେ ଶୁଣେ। ହୁଁ କେମ ମନକୁ ଟିକେ ଯୋଉଟା ଭଲ ଲାଗୁଥିବ ଟିକେ ଶାନ୍ତି ଦଉଥିବ ସେଇଭଳି ଗୀତ ଟିକେ ଶୁଣେ ଆଉ।
ହଁ କିଛି ବାଦ୍ୟ ବି ବଜଉଥିବେ ଆପଣ।
ନାଇଁ ବାଦ୍ୟ ସେଇଭଳି ଭାବରେ ଶିଖିନି। ହଁ କିନ୍ତୁ ଆଗକୁ ଆଗକୁ ଗୋଟେ ଶିଖିବି ବୋଲି କି ଯୋଜନା କରୁଛି ଆଉ ଆମର ଯେମିତି ହାରମୋନିୟମ ହେଲା କିପ୍ୟାଡ ହେଲା। ଏଇ କେମିତି ବଜେଇ ପାରିବି। ସେଇ ବିଷୟରେ ଟିକେ ଶିଖିବି ଆଉ ଆପଣ ସେମିତି କିଛି ବଜାନ୍ତି ବାଦ୍ୟ ଯନ୍ତ୍ର କିଛି ବଜାନ୍ତି।
ମୁଁ ତାବଲା ବଜାଏ।
ଆଜ୍ଞା ଆଜ୍ଞା।
ପିଲାଦିନରୁ ମୁଁ ଅ ଏମିତି ବାଦ୍ୟ ବଜାଇବାରେ ବେଶୀ ରୁଚି ଅଛି ମୁଁ।
ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ବଢିଆ।
ଆମ ଯେଉଁ ବିଦ୍ୟାଳୟର ଅଧ୍ୟାପକ ତାଙ୍କ ପାଖକୁ ମୁଁ ଶିଖିଥିଲି।
ଆଜ୍ଞା ଆଜ୍ଞା। ବହୁତ ବଢିଆ ବହୁତ ବଢିଆ କେବେ କୁଆଡେ ଯାଇଛନ୍ତି ନିଜ ମାନେ ସ୍କୁଲ ତରଫରୁ ହେଲା କି କୌଣସି ଅନୁଷ୍ଠାନ ତରଫରୁ ସେମିତି କିଛି ଯାଇଛନ୍ତି କେବେ ବାହାରକୁ ଯାଇଛନ୍ତି ବାଦ୍ୟ ବଜେଇବା ପାଇଁ ବା କିଛି କରିବା ପାଇଁ।
ଆମ ଯେଉଁ ସ୍କୁଲ୍ ସଂସ୍ଥା ତରଫରୁ ମୁଁ ଦୁଇଥର ଯାଇଛି ବାହାରକୁ ଆମର ସଂସ୍ଥା ଦ୍୍ୱାରା ଯେମିତିକି ଆମ ସଂସ୍ଥା ଦେଶବ୍ୟାପିରେ ଅଛି
ଆଜ୍ଞା
ତ ଆମର ଗୋଟେ ସମ୍ମିଳନୀ ହୁଏ ଏମତି ଯେମିତି କିି ସାଂସ୍କୃତିକ ସମ୍ମିଳନୀ ହୁଏ କ୍ରୀଡ଼ା ସମ୍ମିଳନୀ ହୁଏ ସେଇଠି ମୁଁ ଭାଗ ବହୁତ ଥର ନେଇଛି
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ ବହୁତ ବଢିଆ ହୁଁ ହୁଁ ଆଉ କଣ କଣ ଭଲ ଲାଗେ ଆଜ୍ଞା ଆପଣଙ୍କୁ?
ଆଉ ବେଶୀ କରି ଦେଖିବି ବଲେ ମୁଁ ଯେମିତିକି ଭ୍ରମଣ କରିବାକୁ ମତେ ନୂଆ ନୂଆ ଓ ଯେଉଁ ଜାଗା ସମସ୍ତଙ୍କୁ ଭ୍ରମଣ କରିବାକୁ ଭଲ ଲାଗେମ ଯେମତିକି ଜଙ୍ଗଲକୁ ଯିବା ପାଇଁ
ଆଜ୍ଞା।
ହୁଁ।
ଆଜ୍ଞ ଆଜ୍ଞ। ଯାହା ହଉ ବହୁତ ବଢିଆ ରୁଚି ରଖିଛନ୍ତି ହୁଁ ସଙ୍ଗୀତ ଆପଣଙ୍କର ରୁଚି ରହିଛି କ୍ରୀଡ଼ା ପ୍ରତି ରୁଚି ରହିଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଦେଖାଯାଉ ଆକୁ ଆଗକୁ ଆପଣଙ୍କର ଏମତି ତି ଆହୁରି ବହୁତ ଜିନିଷ ରୁଚି ରଖନ୍ତୁ ନୂଆ ନୂଆ ଜିନିଷ ଜାଣନ୍ତୁ ହୁଁ ଯେମତି ଆଉ ଟିକେ ଆଗକୁ ଟିକେ ସଚେତନ ହେଇକି ପୁରା ଆପଣ ରୁହନ୍ତୁ ଆଜ୍ଞା।
ଫେରୁଛୁ କି?
ଆଜ୍ଞା ଆଜ୍ଞା ଗୋଟେ କଲ୍ ଟେ ଆସିଛି ଆଜ୍ଞା। ଗୋଟେ କଲ୍ ଆସୁଛି ଆଜ୍ଞା ମୁଁ ଟିକେ କଥା ହେଇକି
ଠିକ ଅଛି ଆଜ୍ଞା ରହିଲି।
ରଖୁଛି ଆଜ୍ଞା ନମସ୍କାର।
ନମସ୍କାର।